ହୁଁ କଣ କରୁଚ?
ଏଇଠି ପୁଅକୁ ପଢଉଥିଲି ସେ ତ ଲେଖୁଛି ମୁଁ ଏଇଠା ଟିକେ ଅଣ୍ଟା କାଟୁଛି ଗଡୁଥିଲି ଆଉ।
ର କୋଉ କ୍ଲାସ ପଢୁଛି କି?
ପୁଅ ଥ୍ରୀ କ୍ଲାସ ପଢୁଛି।
ଉଁ ହୁଁ।
ତୁ କଣ କରୁଛୁ
ମୁଁ ଏଇଟି ପୁଅକୁ ଖାଇବାକୁ ଦେଇକି ମୁଁ ଖାଇବ ବୋଲି ବାହାରିଥିଲି ଆଉ
କଣ ଆଜି ରୋଷେଇ
ପିଠା ଖାଇବି ବୋଲି ଭାବୁଥିଲି ପୁଅ ଯେ ସିଏ ଆସିକି କହିଲା ମୁଁ ସିମା ପୁମା ଖାଇବି
ହୁଁ ହୁଁ
ହୁଁ ତୁ କଣ ଖାଇଲୁ
ମାଛଟିଏ ଥିଲା ତ ମୁଁ ଏଇ ଭାତ ଦିଟା ଖାଉଛି
ଓହୋ ବର୍ଷା ହଉଛ ତ ହେଁ
ହଁ ବର୍ଷା ମାନେ ଏମ୍ ତି ଝ ବର୍ଷା ଟା ହଉଛି ଆଉ
ହଁ ଏଇଆଡେ ବି ଏମିତି ଝିପିଝିପି ମାନେ ଜୋରେ ଆଉ ହଉନି ଝିପିଝିପି ହଉଚି ଆଉ ଆଉ କଣ ଖବର
ଆଉ ତମର କଣ ଖିଆପିଆ ସରିଲାଣି ନା
ନାଇଁ କେହି ଖା ଖାଇ ନାହାଁନ୍ତି ମୁଁ ମୁଁ ରୁଟି କୁ ପୋଟଳ ଆଳୁ ଭଜା କରିଥିଲୁ ଯେ ଖାଇଦେଲି ମତେ ଭୋକ ହଉଥିଲା ଆଉ ଛୁଆର ସବୁ ପାସ୍ତା ଖାଇଛନ୍ତି
ଓଁ ହୋ
ଆସଛନ୍ତି ତାଙ୍କୁ ପାସ୍ତା ଭଲ ଲାଗେ ତ ସିଏ ତାଙ୍କ ଚଛକରେ ସା ଯିଏ ଭୁବନେଶ୍ୱରରେ ପଢୁଛନ୍ତି ସିଏ ଯୋଉ ତାଙ୍କ ପାସ୍ତା ଭଲ ଲାଗେ ସିଏ ପାସ୍ତା ଖାଇବେ ବୋଲି କହିଲେ ସମସ୍ତେ ପାସ୍ତା ଟିକେ ଟିକେ ଖାଇଦେଇ ନ୍ତୀ ଆଉ ଆଉ ଯେମିତି ଲେଟ୍ ହେବା ଯଦି
ଛୁଆ ଜଣେ ଖାଇଲେ ତ ସମସ୍ତେ ଖାଇବେ ଆଉ
ଖାଇ ବିି ପାରନ୍ତି ମୋ ଶାଶୁ ଖାଇସାରିଲେଣି ଆମେ ମୁଁ ଖାଇସାରିଲିଣି ଛୁଆ ଯାହା ପାସ୍ତା ଖାଇଛନ୍ତି ଦିନେ ଦିନେ ସେମାନେ ଖାଉନାହାନ୍ତି ପାସ୍ତା ଖାଇଲେଉ
ତମ ପୁତୁରା କୋଉଠି ପଡୁ ସ୍ଵନ୍ଦିପ
ବୁବନେଶ୍ଵରରେ ପଡୁଛି ସେ ଯୋଉ ହୁଁ ଗରୁକୁଲ ରେ
ହଁ
ସେଟିଟା ମାନେ ଭଲ ପାଠ ପଢା ଶୁଣିଛୁ ଖାଇବା ପିଇବା ଟିକେ ଏନ୍ତ ବୋଲି ଆଉ ଟିକେ ଇଏ ପାଠ ପଢା ଭଲ ସବୁ ଭଲ ମୋର ଏଣ ଗୋଟେ ସାଙ୍ଗ କଲ କରିଥିଲା ଯେ କହୁଥିଲା ଛୁଆଙ୍କୁ କଣ ଖାଇବାକୁ ଦେଲେ ହବ ମାନେ ନଅମାସ
ହଁ ହଁ ହଁ
ହୁଁ ନଅ ମାସ ଅଛୁ ଆ ସିଝା ସୁଝି ଦବ ମାନେ ଆମେ ଯୋଉ ସେ ଗାଜର ଇଏ ସ ତା ସହିତ ଆପୁଲ ବି ସିଝେଇକି ଦଉଛନ୍ତି ଖାଇବା ପାଇଁ ଛୁଆଙ୍କୁ
କହୁଛନ୍ତି ଆ ପଲସ ଯାଇକି ଦେଲେ ଭଲ ନୁହେଁ।
କହୁଛନ୍ତି ସମସ୍ତେ ତ ଦଉଛନ୍ତି ହଁ। ଫୁଲଟା ଛୁଆ ଏମିତି ର ଖାଇ ପାରିବେନି ନା ଏମିତି ଆମେ ଖାଉଛେ ସେଥିାଇଁ ସେମାନଙ୍କୁ ସିଝେଇକି ଦିଆଯାଏ।
ହୁଁ।
ଆପୁଲ ଗାଜର କଞ୍ଚା କଦଳୀ କଞ୍ଚା କଦଳୀ ଟା ଛୁଆଁ ଦିଆଯାଏ ଖାଇବା ପାଇଁ। ଆଉ ଇ ବୁଟ ସମସ୍ତ ଆ କି?
ଏଇ ଯୋଉ ମସି ଛତୁଆ କରୁଛନ୍ତି ଘରେ କେମିତି କହିଲୁ?
ଘରେ କରିକି ଦେଇପାରିବ ଏଇ କିଣା ଛତୁଆ ଛୁଉଁ ଦେଇ ପାରିବନି କାରଣ ହେରାକରେ ବହୁତ ବାଲି ଆସୁଛି ମୁଁ ବହୁତ ଥର ଚେକ୍ କରିଛି କିଣା ଛତୁଆରେ ବାଲି ହଁ ସୁନିଶ୍ଚିତ ବାଲି କିଣା ଯୋଉ ଘର ଛତୁଆ ଯିଏ ମାନେ ଛୋଟ ଛୁଆ ପାଇଁ କରୁଛନ୍ତି ମାନେ ସେଥିରେ ବୁଟ ପଡିବ ଆଉ ଗ ହମ ଚୋଡ଼ା ଆଉ ପକେଇବ କାଜୁ ଆଲମଣ୍ଡ ତ ପଡିବ ବାଦାମ ଟା ପଡିବନି କାରଣ ଛୋଟ ଛୁଆ ଝାଡ ଫାଡ ହବ ସବୁ ପ୍ରକାର ଗରମ ଜିନିଷଟ ରହ ତା ସାଙ୍ଗରେ ଡ୍ରାଇ ଫ୍ରୁଟସ ଜିନିଷ ପଡିପାରିବ ଟ ଯୋଉ ଇଏ କରିକି ଦେଇ ପାରିବେନି ଭାଜିକି
ନାଇଁ ମତେ ମାନେ ଇଏ ଖୁବ ଅ ସିରି
ହଁ ସେଇଥିରେ ଆଉ କିନ୍ତୁ ସେଥରେ ଟିକେ ଟିକେ ମୁଗ ଯେମିତି ମୁଗ ଭଜା ଯୋଉ ମୁଗ ଭଜା ଆଉ ଇଏ ମୁଗ ଭଜା ନା ଗୋଟା ମୁଗ ଆଉ ଟିକେ ହର ଡାଲି ବି ପକେଇଲେ ହବ। ପକେଇକି ଛତଡା ଦଳ ଆଉ ଯିଏ ଚିନି ଖାଉଛି ଚିନି
ଏଇ ଯୋଉ ଘରେ ଯୋଉ ଘୋରା କରୁଛନ୍ତି ମୁଁ ତାକୁ ଏଇଆ କହୁଥିଲି ବୋଲି ଘୋରା ଯୋଉ କରୁଛନ୍ତି ସେ ଘୋରା କରିକି
ଘରାଡା ଉସୁୁନା ଚାଉଳ ବୁ ଟ ଆଉ କାଜୁ ଆଲମଣ୍ଡ।
ହଁ ହଁ ସେ କହୁଥିଲା ଗ୍ରାଇଣ୍ଡିଙ୍ଗ ହଉନି ମୁଁ କହିଲି ନାଇଁ ଗ୍ରାଇଣ୍ଡିଙ୍ଗ ହଉଛି ଗ୍ରାଇଡିଙ୍ଗ କରି ପାଣି ପାଣି କରି ତାକୁ ଛାଣିବାକୁ ପଡିବ ସେମିତି ଆଉ ଆଗରୁ କଣ ଶିଳରେ ବାଟୁଥିଲେ ବୋଲି ସେ କିଣିବା
ହଁ ତ ଛାଣିବ ଆଉ କଣ ପାଇଁ କି? ଗ୍ରାଇଣ୍ଡିଙ୍ଗ କରିକି ତ ହେରାତ ଆଉଟା ଯାଏ ନା ନା ହେମିତି
ନାଇଁ ନାଇଁ ଗ୍ରାଇଡିଙ୍ଗ କରିକି ଯଦି ନଛାଣିବ ଗ୍ରାଇଣ୍ଡର ରେ ଅଳ୍ପ ବାଟିଲେ ହଉନି ନା ସେଠି ଖଦଡ ରହିବ।
ହଁଯେ ତାକୁ ପୁଣି ଚୁହ୍ନହି ରେ ତା ଓହୋ।
ନାଇଁ ଛୋଟ ଛୁଆ। ନାଇଁ ଛୋଟ ଛୁଆ ଯେହେତୁ ଥ ମାନେ ଦାନ୍ତ ହେଇନଥିବ ଟିକେ ଖଦଡ ଗଲା ମାନେ ଛୁଆଙ୍କ ତଣ୍ଟିରେ ଲାଗିବ ତ ମୁଁ ଯୋଉ କରେ ତାକୁ ଛାଣି ଦିଏ ଯୋଉ ପାଣି କରିକି। ପାଣି ପାଣି କରିକି ଛାଣିଦେବି ସେ ଯୋଉ ଆଉ ପାଣି ଦବା କଥା ପାଣି ଦେବିନି ସେଇଥିରେ ତାକୁ ଟିକେ ଯୋଉ ପାଞ୍ଚ ଦଶ ମିନିଟ ହେଲା ବେଳକୁ ଠିକ ତାର କଲର ଆସିକି ଠିକ ହୁଏ ଆଉ କଣ।
ହଁ ହଁ।
ଯୋଉ ହେମିତି କଲେ ହୁଏ ଆଉ ନହେଲେ ନା ଗ୍ରାଇଣ୍ଡର ଯୋଉ କରେ। ଯେ ତଳେ ବୁଟ ଟା ବେଳେ ବେଳେ ଠିକ ରେ ବାଟି ହୁଏନି।
ହଁ ହଁ।
ଏଇରା ତ ଛୁଆଙ୍କର ଖାଇବା। ଛୁଆଙ୍ଗ ଖାଇବା ଆକୁ କିଛି ଆନି।
ହଁ ରାତିରେ ଅବଶ୍ୟ ସାର୍ ଲାଗିବେ ଆଜିିକାଲି ତିଆରି। କରୁଛନ୍ତି ମାନେ ସାଲାର୍ ତିଆରି କରିକି ଦଉଛନ୍ତି।
ହୁ ଯେତେ ହେଲେ ବାହାର ଖାଦ୍ୟରୁ ତୁ ମାନେ ନ ଭଲ ହୋମେଡ ଛତୁଆ ଫତୁଆ ବନେଇକି ଦବ ଛୁଆଙ୍କୁ ଭଲ କାରଣ ମୁଁ ଦେଖିଥିଲି ଯୋଉ ଟିଭି ଆସେ ଯୋଉ ମୋ କମେଡିଆନ ଭାରତୀ ସିଂ।
ହୁଁ।
ତା ଛୁଆକୁ ସେ ଚକିଲେଟ ବି ଦେଇନି ଯୋଉ ବାହାରୁ କିଣିକି ବନେଇକି ଦେଇଛି। ଡ୍ରାଇ ଫ୍ରୁଟ୍ସ୍। ମାନେ ସିଏ ବର୍ତ୍ତମାନ ଯାଏ ତା ଛୁଆକୁ ବାହାର ଖାଦ୍ୟ ଦେଇନି ସେ ବି କହିଲା କହିଲା ତାମାନେ ନୁହଜେ ମୋୁ ଛୁଆ ବାହାର ଖାଦ୍ୟ ଖାଇବନି। ସେ ଖାଇବ ବି ହେଲେ ମୁଁ ବର୍ତ୍ତମାନ ଯାଏ ଦେଇନି ଯେପର୍ଯ୍ୟନ୍ତ ସେ ଜାଣିବାର ନ ହେଇଛି ସେ ତା ନିଜେ ଯେତେବେଳେ ଖାଇବ ଖାଇବ ମୁଁ ଦେବନି।
ହୁଁ ସେ ତାର ଗୋଟେ ତାର ଅଲଗା ଇଏ କରିକି ରଖିଛି ଆଉ। ତାର ଦିଟା ଛୁଆ ହେଲାଣି ନା?
ନହିଁ ତ ଆଉ ଗୋଟେ ବୋଧେ।
ଦି ପ୍ରକାର ର ନା।
କାଇଁ।
ମୋର ବି ମନେ ନାହିଁ, ଯେ ଛକିଶୂନ ଯାଉନିଜ୍ଞା ଦେଖି ଫିଲ୍ମ ପଡିଚି ଭଲ ଲାଗୁଛି।
କୋଉଠିକି ଦେଖିଯିବୁ?
ହେଇ ପ ଭୁବନେଶ୍ୱରେ।
ଭୁବନେଶ୍ଵର ଏଇନୁ ଏଇ ଇଏରେ ସ୍କୁଲ ଫୁଲ୍ ଖୋଲିଲାଣି ଛୁଆଙ୍କର ଭୁବନେଶ୍ଵର ଯାଇ ହବ ଛକିଶୂନ ଦେଖି। ଯାଇହବନି।
ପାଖାପାଖି କିଛି ନାହିଁ ହଲ୍। ତାହାଲେ।
ଥିଲା ଗୋଟେ ଅମରନାଥ ହଲ୍। ଯେ ଯାଆ ଭାଙ୍ଗିଗଲା ଆଉ ସେଟା ଆସୁନି କେହି ଲୋକ ହେଲେଣିି ନା ଆଉ ଯୋଉ ଲୋକ ନହେଲେ କେମିତି ଚଳେଇବେ ସେ।
ହୁଁ ହୁଁ ନାଇଁ ଭଲ ଯୋଉ ଉଁ ହେଇଛି ଆଉ ଗୋଟେ ପଡିଛି ଡାଏରୀ, ଆଉ ଗୋଟେ କଣ ପଡିଛି ଶିକାରୀ ନା କଣ ଏମତି ସେମ ମନେ ପଡୁନି। ଧମତି। ଓଡିଆ ତ ତିନିଟା ବ ବଡ।
ପାଖରେ ସେମିତି କିଛି ନାହିଁ ନହେଲେ ନାହିଁ ଯାଇକି ତ ଟିକେ ଦେଖିଥିଲେ ହେଇଥାନ୍ତା।
ଗୋଟେ ବିଜୟ ମହାନ୍ତି ପୁଅର, ଗୋଟେ ଅନୁଭବର। ଆଉ ଗୋଟେ ଏ। ହଁ କାହାର? ହଁ ଯୋଉ ଆଉଗୋଟେ ମନେ ପଡିଲା ଅନୁଭବ ଅନୁଭବ ତ ସେ ଗଲା।
ନାଇଁ ଆଉ ଗୋଟେ ଅଛି କଣ ତା ନାହିଁ ଅଲଗା ଗୋଟେ। ହିରୋଟେ।
ଆଉ ହିନ୍ଦୀ କଣ ଗୋଟେ ପ ପଢଚି, ଏଠି ପଢନି ଏଇ ଏଇ ଇଏରେ ହିନ୍ଦୀ।
ହିନ୍ଦୀ ଯେଉଟା ଉମ୍ ଉମ୍ କଣ ସେଟା ଟୁ ଲେଖା ହେଇଥିଲା ମ ମନେ ପଡୁନି। ହଉଉ ଯାହାବିହଉ ପଡିଥିବ କଥା ଦେଖି ଆମ ତ ପାଖରେ କିଛି ନାହିଁ ଯଦି ଯିବ ଭୁବନେଶ୍ୱର ଦେଖି ମୁଁ ଭୁବନେଶ୍ୱର କେ ଯାଉଛି ଦେଖି। ଯଦି ଏଇ ଛୁଟି ଟାଇମ ରେ ଯାଇଥିଲେ, ଯାଇଥାନ୍ତୁ।
ନାଇଁ ଛୁଟି ଟାଇମ ରେ ଯଦି ଯିବ ନହେଲେ। ଛୁଆଙ୍କୁ ପାଠପଢା ପରେ ସେମାନେ ପାଠ ପଢେ ଏମିତି ଏପ୍ ପଢ଼ାପଢ଼ି ଟିକେ ହେଇଗଲେ, ସେମାନଙ୍କର ବି ମାନେ ଧ୍ୟାନଟା ହେଇଆଡ଼େ। କଥା ବୁଲିଯିବା ଏ। କରିବା ସିଏ ତ ମାନେ ଶୁଣିଦେଲା ମାନେ ଛୁଆମାନେ କେବେ ଯିବା କେତ୍ କେତେବେଳେ ଯିବା କେମିତି ଯିବା କାହିଁକି ଯିବା ବହୁତ୍।
ହଁ। ମୋ ଝିଆରୀତ ଛାଡ ଛାଡ। ସିଏ ତାକୁ ଖାଲି କହିଦବ ସାଙ୍ଗ ବେଳକୁ ଯିବା ମାନେ ସେ ସକାଳୁ ରେଡି ହେଇକି ବସୁଛି ପରା ରାତି ଯାଏ କେତେବେଳେ ଯିବା ଖୋସ୍ତ ବଳେ ଯିବା କାହା ଘର ବୁ କିଏ ଆସିବନି ନହେ ନାଇ ମତେ ନେଇଅ ଛାଡିଦିଅ ତାର ସେ ଚଲେଇବ
ହଁ ବା ଯେତେବେଳେ ତମେ ନ ଯାଇଛ ସେତେବେଳେ ଛୁଆଙ୍କର ମାନେ ନାହିଁ ଥୟ ନାହିଁ ସେ ଅଥୟ ହେଇଯିବେ ନିଅମ କହିଛ ମାନେ ସାଙ୍ଗେ ସାଙ୍ଗେ ନିଅ ନେଇକି ଛାଡିକି ଆସ ପଛେ ତମେ ଯେତେ କାମ ଥାଉ
ହଁ
ତାଣୁପଦିଆ। ଛୁଆ ପିଲା ଆମ କଥା ଗୁରା। ରଖିବାକୁ ପଡିବ ଆଉ। ଛୁଆ ବି ଘରେ ବସ ବ ବସି ବୋର ହସନ୍ତି। ସେମାନେ ବି ଚାହୁଁଛନ୍ତି ଯେ ହଁ ଆମେ ଟେ ଏଇନୁ ସ୍କୁଲ ଖୋଲିଲା ପରେ ସେମାନେ ଆଉ ଆଉ କୁଆଡେ ଯିବାକୁ ମନ କରିବେ କି? ପାଠ ପଢା ତ ରହିବ ସବୁବେଳେ।
ଦେଖିବା ଯିବା କେବେ ଗୋଟେ ଆଉ ତମ ଘର ଆଡେ ବୁଲାବୁଲି କରିକି ଆସିବା ପୋଗ୍ରାମ ଟେ କରିବା ତମ ଆଡେ ଆଉ।
ହଁ ଆସେ।
କଣ କଣ ପା ପାଖ ପାଖ ଅଛି
ପାଖରେ ଆମର ଅଛି ଇ ଈ ମ ବଳରାମ ମନ୍ଦିର ମାନେ ଭଲ ଜଗନ୍ନାଥଙ୍କ ମନ୍ଦିର ଟା। ଆଉ ଅଛି ସାଇନ୍ସ ପାର୍କ ସେଠେ ସବୁ ମାନେ ମୁ ଜଭଳିଆ ସବୁ ଜିନିଷ ଅଛି ଦେଖିବା ପାଇଁ। ଏବେ ମିର ମାନେ ଦେଖା ହଉଛି ସେଇ ଇଏରେ ସାଇଁସ ପାର୍କରେ ହେଇଯାଇଛି।
ଯିବା ତାର ଦିନ ଗୋଟେ ଆଉ।
ହଁ ଭଲ ଅଛି ମାନେ ଆଗରୁ ଏତେ ନଥିଲା ଏବେ ଡେଭଲପ ହେଇଯାଇଛି ବହୁତ ଜିନିଷ ଏଟେ ଏ କ ରଖା ହେଇଛି। ଚାହି ଦେଖି ଯିବା ଆଉ ହଉ ଆଉ।
ହଉ ମୁଁ କେତେବେଳେ ଆମ ଛୁଆଙ୍କୁ ନେଇକି ଯିବି ଆଉ।
ହଉଛ ପିଲାମାନେ ଆ ଆସିବ ଯେ ପୁରା ଦି ଚାରି ଦିନରେ ରହିବ ବୁଲିକି ଦେଖିକି ଯିବ। ମୁଁ ବି ଦେଖିନି ସାଙ୍ଗ କହିକି ଯିବା ଆଉ।
ହଁ, ହଁ, ଠିକ ଅଛି।
କଣ କରିବ କି ଏଇନୁ?
ଯାଉଜି ପୁଅକୁ ପାଠ ପଢ଼େଇବି। ।।
ହଁ, ହଁ, ହୁଁ, କହିଲେ ଏତେ ବ୍ୟସ୍ତ ଆମେ ହଉ ରଖିଦବ କହୁଛ ତ।
ଓକେ ବାଏ, ବାଏ।